ହଁ ସାଙ୍ଗ ନମସ୍କାର। ସୁୁବୁଛି ତମକୁ? ହ୍ୟାଲୋ।
ହ୍ୟାଲୋ।
ଶୁଭୁଛିି?
ହଁ ଶୁଭିଲା କୁହ?
ଆଉ କଣ କରୁଥିଲ କଣ?
ଏଇ ବସିଛିେ ଆଉ।
ଖାଲି ବସିଛ ନା ନା କିଛି କରୁଛ?
ନାଇଁ ବସି କିଛି ନହିଁ ତମକୁ କଲ କଲ ସେ କଥା ହଉଛି ଆଉ।
ହଁ ମୁଁ ବି ଏବେ ଯାଇଥିଲି କମ୍ପ୍ୟୁଟର ଶିଖିବାକୁ ଏବେ ଆସିଲି ପଢା ହେଲା ବହୁତ ତର। ପଢ଼ିଲି ଆଉ। ଆଉ ବହୁତ ଖରାପ ବି ହଉଛି ଗରମ ହଉଛି। ଶୀଘ୍ର ପଳେଇ ଆସିଲେ ଆଉ ଆଉ ତମେ?
ହଁ ଆମେ ବି ଯାଉ ସେ ଖରା ଖରା ହୁଏ ବୋଲି ଜଲଦି ପଡି ଆସ
ଆଉ ତମର ଆଜି କଣ ପଢା ହେଲା?
ଆମେ ଏବେ କମ୍ପ୍ୟୁଟର ମୋର ସରିଲାଣି ଗୋଟେ ବର୍ଷ ହେଲା।
ଆଚ୍ଛା ଆଉ ତମେ କିଛି ଚାକିରିୀ କରୁଛ ନା ନା ଏମିତି ଘରେ ଟିଉସନ୍ ସମସ୍ତଙ୍କ ଭଳି ଟିଉସନ୍ କର ପାଠ ପଢ଼?
ନାଇଁ ନାଇଁ ମୁଁ ତ ପଢୁଛି ନା ଚାକିରି କେମିତି କରିବି।
ଆଛା ଆଉ ତମର କଉ କଣ ଭଲ ଲାଗେ? ମାନେ କୋଉ ଚାକିରୀଟା କରିବାର ତମଇଛ? ଇଛା ଅଛି
ନର୍ସିଂ ତ କରୁଛି ଦେଖିଆ ନର୍ସିଂ ଯଦି ମେଡିକାଲ ଗର୍ମେଣ୍ଟମାନେ ମିଳିଗଲା ଆଗେ ପ୍ରାଇଭେଟରେ କରିବା ତା ଭିତରେ ଗର୍ମେଣ୍ଟ ପାଇଁ ପ୍ରିପାରେସନ୍ ହବା ଆଉ।
ସରକାରୀ ଚାକିରୀ ତ ସମସ୍ତଙ୍କର ଦରକାର। ସେଥିପାଇଁ ସେମିତିଆ ଆମର ଆମେ ବି ସେମିତିଆ ହବା ଦରକାର ସେମିତିଆ ପଢିବା ଦରକାର ସେମିତିଆ କୌଶଳକୁ ଆପଣେଇବା ଦରକାର ତାପରେ ଯାଇକି ଏତେ ଏତେ ଛୁଆ ଆଜିକାଲି ଚାକିର କରିବା ପାଇଁ ଚେଷ୍ଟା କରୁଛନ୍ତି ତ ତମେ ଯଦି ନ ପଢିବ ତ ହେଇପାରିବନି ସେଥିପାଇଁ ତାଙ୍କ ସହିତ ଯେତେ ଉପର ଉପରକୁ ପଢି ପଢି ଯିବ। ହ ଆମେ ବି ଆଜି କମ୍ପ୍ୟୁଟରରେ ଆମକୁ ପଢା ହେଲା କି ହଁ ଆମକୁ ବି ଆଜି ସେଇ ତା ଉପରେ ହିଁ କୁହାଗଲା କି ଗୋଟେ ଚାକିରୀ କରିବା ପାଇଁ ଯୋଉମାନେ ଆମର ଇଣ୍ଟରଭ୍ୟୁ ନିଅନ୍ତି ତାଙ୍କ ସହିତ କେମିତି ଆମେ ବ୍ୟବହାର କରିବା କେମିତି ଆମ ପୋଷାକ ପିନ୍ଧିବା କେମିତିଆ ଆମକୁ ପୋଷାକ ପିନ୍ଧିବା ଦରକାର କେମିତିଆ କଣ କଥା କହିବା ଦରକାର। ସେଇ ସବୁ ଆମକୁ ଆଜି କୁହାଯାଉଥିଲା। ଆଉ ଏଟାବି ଧର ତମେ ତମେ ଗୋଟେ ପରିବେଶରେ ଅଛ ତମେ ହଠାତ୍ କୌଣସି ପରିବେଶକୁ ଆପ ପୁଣି ପାରିବ କି ଖାପ ଖାଇ ଚଳିପାରିବ କି? ଚାଲିପାରିବେ କି?
ନାହିଁ
ଓସେ ଏଥିପାଇଁ ପଢ଼ାଉଥିଲେଏକି କେମିତି ଆମେ ଗୋଟେ ଗୋଟେ ପରିବେଶର ଅନ୍ୟ ପରିବେଶକୁୁ ଯାଇକି ସେଠି ଖାପ ଖୁଆଇ ଚଳିବା ଲୋକମାନଙ୍କ ସହିତ କେମିତି ତାଙ୍କ ସହିତ ସାଙ୍ଗ ହବା ତମେ ଯଦି କାହା ସହିତ ସାଙ୍ଗ ନହବ ଯଦି ନ କଥା ହବ। ତାହେଲେ ତମକୁ କିଏ ଉପରେ ପଢିକି ଆସିକି କିଛି ପଚାରିବ କି କିଛି ସାହାଯ୍ୟ କରିବ କି ତ ତାଉପରେ ସବୁ ପଢାଉଥିଲା।
ନା
ଆଉ କିଛି କୁହ ଏମତି ଖାଲି ନା ନା ହଁ ହଁ
ନାଇଁ ନାଇଁ ମୁଁ କହିଲି ଇଣ୍ଟରଭି୍ୟୁ ଦବାକୁ ଯିବେନା କଣ?
କଣ କହିଲ?
ଇଣ୍ଟରଭି୍ୟୁ ଦେବାକୁ କିଏ ଯିବେ କି?
ଆରେ ନା ନା ଆମର ସେଠି ପଢା ହୁଏ କି କେମିତି କଣ ଗୋଟେ ଜାଗାକୁ ଗଲେ ଆମର ଯିଏ ବି ଆମର ଯିଏ ବି ହେଡ ହୁଅନ୍ତୁ ଯିଏ ବି ମୁଖ୍ୟ ହୁଅନ୍ତୁ ସିଏ ଆମର କଣ ଏ ନିଅନ୍ତି? ଇଣ୍ଟରଭ୍ୟୁ ନିଅନ୍ତି ତ ସେଠି ଆମକୁ କେମତି କଣ ଇଏ ହେଇକି ଯିବାକୁ ପଡିବ? କେମିତି କଣ ଆମେ ପ୍ରସ୍ତୁତ ହେଇକି ଯିବା ସେ ତା ଉପରେ କହୁଥିଲେ ଆଉ ଏମିତି ବି କହିଲି ଆମର
ହଁ ଆମେ ବି ମୁଁ ବି ଯେତେବେଳେ
ହଁ। କଁ କହିଲେ?
ମୁଁ ବି ଯେତବେଳେ ଯାଉଥିଲି କମ୍ପ୍ୟୁଟର ସାର୍ ସବୁ ଶିଖୋଉଥୁଲେ ସମେସ୍ତଙ୍କୁ କୋହୁଥୁଲେ କି ଏଇଟା ଏମିତି କରିବ କେମିତି ଇଣ୍ଟରଭ୍ୟୁ ଦବାକୁ ଯିବ କଣ ପିନ୍ଧିକି ଯିବ କେମିତି ପୁରା ସିମ୍ପଲ୍ ଗେଟଅପରେ ଯିବ ଯେମତିକି ଜଣେ ଏଜୁକେଟେଡ଼ ଟାଇପର ଲାଗିବ ଯେମତିକି ତମେ ଇଣ୍ଟରଭିୟୁ ପାଇଁ ପରଫେକ୍ଟ ପର୍ସନ ଲାଗିବ ଠିକ ଠାକ୍ ଲାଗିବ ଗୋଟେ ତ ସବୁ
ହୋଉ ମୁଁ କିଛି ତମୁକୁ ଲେଖିକି ପଠେଇଲି ସେ ହଁ ଆଉ ମୁଁ ତମୁକୁ କିଛି ଲେଖିକି ଏବେ ପଠେଇଲି ଟିକେ ଦେ ଦେଖିଦିଅ ହଁ ଆଉ କଣ କୋଉଥୁଲେ କି? ହଁ ଆହୁରି ବି କିଛି ପଢା ହେଲା। କି ଆମେ ଆମ ଦୈନନ୍ଦିନ ଜୀବନରେ ଆମେ କେମ କଣ ସବୁ କରୁ ଆମର ଦ ଇନଦିନ ଜୀବନରେ ଯେମିତି ଆମେ ସକାଳୁ ଉଠିବା ବୋହୁତ ଶୀଘ୍ର ଉଠିବା ଦରକାର। ତାପରେ ଆମେ କଣ ଗ୍ଲାସ୍ ପାଣି ପିଇବା ଦରକାର ଗୋଟେ ଗ୍ଲାସ ଆଉ ତାପରେ ଆମୁକୁ କଣ କିଛି ସମୟ ଆମୁକୁ କଣ ନିଜ ପ୍ରତି ଧ୍ୟାନ ଦବା ଦରକାର ଯେମିତି ଏକ୍ସରସାଇଜ କରିବା ଯୋଗ କରିବା ଆଉ ଚାଲିବାକୁ ଯିବା। ଏସବୁ କରିବା ପାଇଁ ବି କହିଲି ତାପରେ କଣ ଯଦି ବୋହୁତ ଶୀଘ୍ର ଆମ ମାନେ ଅଧିକ ଇ ଅ ଆମର ଯୋଉଗୁରା ଆମ ଦରକାର ଜିନିଷ ସେଇଗୁରା ଆମେ ଅ ଆଗେ କରିବା ତାପରେ ଯୋଉଟା ନ ଦରକାର ସେଟା ଆମେ ପଛରେ କଲେ ଚଳିବ।
ହଁ। ସେଟା ତ ସାର୍ ଆମକୁ ବି ପଚାରନ୍ତି? ଏବେ ବୋହୁତ ଜୋର ସୋରେ ଗୁଳୁ ଗୁଳି ହୋଉଚି।
ଗୁଳୁ ଗୁଳି?
ଖରା ନାହିଁ ଗୁଳ ଗୁଳି ହୋଉଚି ଛାତ ଓପରେ ବଇଚି ପା ।
ହଁ ହବ ହିଁ କାଲି ବର୍ଷା ହୋଉଥୁଲା ନା ବର୍ଷ ବର୍ଷା ହୋଉଥୁଲା ଯେହେତୁ ବର୍ଷା ହୋଉଥୁଲା ମାଟି ସବୁ ପାଣିିକି ଶୋଷି ନେଇଥିବ ଆଜି ଖରା ହେଲେ ସେଗୁରା ବାଷ୍ପ ହେଇକି ତ ଉପରୁକୁ ଯିବ ସେଇ ସେଥିପାଇଁ ଆମୁ ଗରମ ହୁଏ।
ହଁ। ହୁଁ। ଅତେ ରୋସେ ଗରମ ହୋଉ ଛି ମାନେ ଗାଧେଇକି ସାଙ୍ଗେ ସାଙ୍ଗେ ଆସିଲି ପୁରା ଝାଳରେ ଭେଦିଗଲି।
ଆଚ୍ଛା କହିଲ ଆମକୁ ଦୈନନ୍ଦିନ ଗାଧେଇବା ଦରକାର ନାଁ ଦରକାର ନୁହେଁ?
ହଁ ତ ନିହାତି ଦରକାର। କାହିଁକି? ନ ନହେଲେ ଏଇ ଯୋଉ ଝାଳ ସ୍ମେଲ ହେଇଯିବ।
ଝାଳର ଦୁର୍ଗନ୍ଧ ଆସ୍ ଥିବ ଆମେ କଣ ହଁ ପରିଷ୍କାର ଲାଗିବ ଆଉ ଆମ କଣ ଆମେ ରୋଗରେ ବି ପଡ଼ି ପାରିବା ଆଉ ଚର୍ମ ରୋଗ ବି ହେଇପାରେ। ସେଥିପାଇଁ। ହଁ କିନ୍ତୁ କିଛି ଲୋକ କହୁଥୁଲେ କି ହଁ
ଛି ଅସୁବିଧା। ମୁଁ ସେଥିଲାଗି ମୁଁ ଆଉ କେବେ ଗାଧୁଆ ବାଧୁଆ ବନ୍ଦ କରେନି ଶୀତ ଦିନ ହେଲେ ବି ଗାଧେଇବି।
ହୁଁ। ଆଉ ତମେ କେମତି କଣ?
ମୋର ଅଛି ଆଲାର୍ଜି ହରିକା ହେଇ ଯିବ?
ତମେ ଦୈନନ୍ଦିନ ଜୀବନରେ ସବୁ କଣ କର। ସକାଳୁ ଆରମ୍ଭ କରି ରାତି ଯାଏଁ?
ମୁଁ ସକାଳୁ ଉଠିଲେ ବ୍ରସ ହରିଆ କରେ ମାନେ ନିଜ କାମ ସବୁ ସାରେ ଗାଧୁଆ ପାଧୁଆ ସବୁ ସାରିଦିଏ। ସାରଲା ପରେ ମୁଁ କେତବେଳେ ଖାଏ କେତବେଳେ ଖାଏନି ସକାଳ ଖାଇବା। ସେମତି କିଛି ନାଇଁ କାଇଁନା କଲେଜ ରହିଯାଏ। ତୋ ଖାଇବା ପିଇବା ଠିକ ରୁହେନି। ତାପରେ ସେ ଯଦି ଖାଇଲି ଖାଇଲି ନହେଲେ ନାହିଁ। ତାପରେ ଗୋଟେ ବେଳେକୁ ଖାଏ। ଆଉ ତାପରେ ସେ ଖାଇବା ପିଇବା ତା ସହିତ ସକାଳେ ବସିକି ଆସାଇନମେଣ୍ଟ ହରିକା ଦିଆ ହେଇଛି କଲେଜରେ ବସିକି କରେ।
ହଁ ଅ ଆଚ୍ଛା ତମେ ଯୋଉ କହିଲ କି ଖା ନ ଖାଇ ନ ପିଇ ଯାଅ। ଏଟା କଣ ଠିକ କଥା କି?
ଠିକ କଥା ନୁହଁ ଯେ କିନ୍ତୁ ସକାଳ ଟାଇମ୍ ଟ ମତେ ଏତେ ଜଲଦି ସକାଳୁ ଛଅଟାରୁ ମ ମତେ କଲେଜ ବି ବାହାରିକି ବି ଯିବାକୁ ପଡିବ। ତ ସକାଳ ଛଅଟାରେ କାହାକୁ ବି ଭଲ ଲାଗିବନି ଖାଇବାକୁ।
ହଁ କାମ ସହିତ ଖାଇବା ପିଇବା ବି ଠିକ କରିବା ଆବଶ୍ୟକ। ଯଦି ଆମସ୍ ଦେହ ସୁସ୍ଥ ନ ରହିବ ତାହେଲେ ଆମେ ପଢିବା ଯୋଉଗରା ସବୁ ପଢିବା ଆମର କଣ ମନେ ରହିବ? ଆମ ମସ୍ତିଷ୍କର ତାର କ୍ଷମତା ଟା କମିଯିବ। ସେଥିପାଇଁ ଯେତେ ପୁଷ୍ଟିକର ଖାଦ୍ୟ ଖାଇବା ସେ ସହିତ ଆମକୁ ନା ଆମ ନିଜ କାମ କରିବା ଆବଶ୍ୟକ। ଆଉ ତମ ଆଡ଼େ ଏ ଏଇ
ନାଇଁ ଏବେ ଘରେ ଅଛି। ଏବେ ଡେଲି ସକାଳ ଖାଇବାକ୍
ହୁଁ ହୁଁ। ତମ୍
ଛ
ପୋଖରୀ ତମେ ଏ ପୋଖରୀରେ କେବେ ଗାଧେଇଚ ନା?
ମତେ ଡର ଲାଗେ। ମୋର ଏମ୍ ମାନେ ଆଲର୍ଜି ହେଇ ଯାଏ ତ ମୁଁ ସେଥ୍
ଚର୍ମରୋଗ। ଚର୍ମର୍ ରୋଗ ହେଇଯାଏ। ଆଚ୍ଛା ତମ ପୋଖରୀ ତ ମା ମାଛ ବି ଚା ମାଛ ଚାଷ ବି ହଉଥିବ? ମାଛ ଚାଷ ବି ତ ହଉଥିବ? ହ
ହୁଁ ହଁ ହଁ ଆମ ଘର ଆଗରେ ଘର ଅଛି ସେ ଘର ପଛ ପଟକୁ ଗୋଟେ ପୋଖରୀ ଅଛି ତା ଦେହରେ ମାଛ ଚାଷ ହୁଏ ପାଇଁ ମୋ ମାମୁଁରେ ବି ମୋ ମାମୁଁ ଯିଏ ସେ କରନ୍ତି ମାଛ ଚାଷ।
ମାଛ ଚାଷ କେମିତି କଣି ଫାଷ୍ଟ ମାନେ ପ୍ରଥମେ କଣ ଛୋଟ ମାଛ ମାନଙ୍କୁ ଆଣିକି ଜିଆଳି ତାଙ୍କୁ କୁହନ୍ତି କି କଣ ଗୋଟେ କୁହନ୍ତି ସେଇଟାକୁ ଆଣି କଣ ପୋ କରି ଛାଡ଼ି ଦିଅନ୍ତି ତାଙ୍କୁ ଖାଇବାକୁ ପିଇବାକୁ ଦିଅନ୍ତି ସେମାନେ ବଡ ହେଲେ ମାଛ ହୁଏ ଏଇଆ ତ?
ଜାଣିନି,
ଆଛା, ଜାଣିବାକୁ ପଡିବ ମୁଁ,
ଯେମିତି କୂଅ ଟାଇପ ର ଥାଏ ନା, ସେଇଭଳିଆ, ପୁରା ମାନେ କରିଦେଇଛନ୍ତି ଦିଟା ଏପଟ ସେପଟ କରି କରିଦେଇଛନ୍ତିଦିଟା ଏପଟ ବଡ ମାଛ ସେପଟ ଛୋଟ ମାଛ ଛାଡି ଦେଇେଇଛନ୍ତି ଖାଇବା ପିଇବାକୁ ଆଣିକି ତାଙ୍କ ମାଛଙ୍କୁ ଖାଇବା ଆଣିକି ଦିଅନ୍ତି। ଆଉ ତାଙ୍କର ପୁରା ଡ୍ୟାମ୍ ଭଳିଆ କରିଦେଇ ପାଣି ଫାଣି
ହଁ ଏଟା ତାଙ୍କ ପାଇଁ ଜୀବିକା ଆମେ ଯେମିତି ପା
ଏଇଠି ଆମର ହଉଛି ସେମାନେ ସବୁ ମାଛ ଆଣିକି ଛାଡନ୍ତି ବଡ ବଡ ମାଛ ଆଣିକି ଛାଡନ୍ତି ଛୋଟ ମାଛ ଆଣି ଛାଡନ୍ତି।
ହେଲେ ସେମାନେ ଥରେ ମାନେ।
ଏ ଯେ।
ଥରେ ଆଣି କିଏ କରିବ। ପୁଣି ତା ସହିତ କେତେ ପରି ହଁ ତା ସହିତ। କେତେ ପରିଶ୍ରମ କରିବେ ସେ ଯାଇକି ବଡ ହେଲେ ତାକୁ ବିକ୍ରି କରିକି ସେମାନେ ପଇସା ରୋଜଗାର କରିବେ କେତେ କଷ୍ଟ।
ହଁ। କଷ୍ଟ ନ କଲେ କଉଥିରେ କିଛି ମିଳିବନି।
ହଁ ନି କଷ୍ଟଟା ତ ନିହାତି କରିବା ଅବଶ୍ୟକ ବିନା କଷ୍ଟରେ ଆମେ ଆମେ କେବେ ଉମ ଆ ସଫଳତା ହିଁ ହାସଲ କରିପାରିବାନି।
ହଁ।
ଆଉ ତମ ଆଡେ କଦଳୀ ଗଛ ଅଛି ନା ନା ମୁଁ। କିଣିବିନି ଭାବୁଛି। କଦଳୀ ଗଛ ତମ ଆଡେ ଅଛି। ଅଛି। ଆଚ୍ଛା କହିଲୁ କଦଳୀ ଗଛରେ ଆମେ ତାର। କୋଉ କୋଉ ଇଏ। ଖାଇପାରିବା କଦଳୀ ଗଛରେ ଆମେ କେମିତି କଣ ତାର ବ୍ୟବହାର କରିପାରିବା।
କଦଳୀ ଖାଇପାରିବା ତା ପତ୍ର ଟାକୁ ଆଣିକି ବି ତା ଦେହରେ ଖାଇବା ବି ଖାଇପାରିବା। ଧୋଇକି ଆଉ କଦଳୀ ଯୋଉ ତା ଭିତରେ ଯୋଉ ମଞ୍ଜା ଥାଏ ତାକୁ। ତାକୁ ବି ଖାଇପାରିବା।
ଆଉ ତାର ଆମେ ଭଣ୍ଡା। କୁ ବି ଖାଇପାରିବା ଆଉ ଯେମିତି ତାର କଦଳୀ ପତ୍ର ତ କଣ ଆମେ ବହୁ ସବୁ ପୂଜା କାମରେ ବି ଆମେ ବ୍ୟବହାର କରୁ।
କଦଳୀ ଗଛ ଟା ହିଁ ପୁରା ସବୁ କାମରେ ଲାଗେ ଖାଇବାଠୁ ଆରମ୍ଭ କରିକି ପୂଜା ପର୍ଯ୍ୟନ୍ତ।
ହଁ ଆଉ ତମେ ଜାଣିଛ ସବୁବେଳେ। ଆଉ ତମେ ସବୁବେଳେ ସକାଳୁ ଯଦି କଦଳୀ ଖାଇବ। ତମେ ମାନେ ସୁସ୍ଥ ରହିବ ତମେ ପୃଷ୍ଟିକର ଖାଦ୍ୟ ସେଟା ଆମ ପାଇଁ ସବୁବେଳେ କଦଳୀ ବି ଖାଇବା ଆବଶ୍ୟକ କଦଳୀ ସହିତ।
କଦଳୀ ଖାଇଲେ କହୁଛନ୍ତି ମୋଟା ହେଇଯାଉଛୁ ଖାନି। କଦଳୀ କଦଳୀ ଖାଉନି ମିଠା ଜିନିଷ ଖାଉନି ବିସ୍କୁଟ ଖାଉନି ଚା ଖାଉନି କେତେ ଜିନିଷ ଡକ୍ଟର ମନା କରିଛି ଘର ଲୋକ ବି ଚିଡିମିଡି ହଉଛନ୍ତି ଖାଇଲା ବେଳକୁ।
ହଁ ଏଟା।
ତ ଏତେ ଜିନିଷ ମନା କଲେ ମୁଁ ସକାଳୁ ଘୁମ। ଖାଇବି କେମିତି।
କାଇଁ ତମେ ଯୋଉ ଇଏ ଆମର ଚଣା ଗୁଡ ଖାଇବ ଆଉ ତା ସହିତ ଆମର ଯୋଉ ଟମାଟର ଗାଜର ଏଇଗୁୁରା ସବୁ ମିଶେଇକି ଯୋଉ କରନ୍ତି କଣ ତା ଭେଦା ସଲା ଟାଇପ ର କୁହନ୍ତି ସେଟା ବି ତମେ ଖାଇପାରିବ ଆଉ ପାରୁଟି କଦଳୀ ସେମିତି। ଖାଇପାରିବ। ହଁ ତ ଖାଇବା ସହିତ ଆମ କଣ ଏକ୍ସ ଆମେ କଣ ବହୁତ ପରିଶ୍ରମ କରିବା ଆବଶ୍ୟକ ଝାଳ ଟା ନ ପାରିବ ନା ଲାଭ କିଛି ନାହିଁ ଖାଇକି ଯେତେ ପରିଶ୍ରମ କରିବ। ଆମ ଭଳିଆ ଛୁଆ ଯେତେ ଖାଇଲେ ବି ପତଳା। ଆଉ।
ଭଲ ସେ ସେ ଫିଲ୍ଟର ସମସ୍ତଙ୍କୁ ମିଳିବା ଦରକାର। ଥିଲା ସେ ଫିଲ୍ଟର ଟା ମତେ ଯଦି।